କଣ କରୁଚ?
ନାଇ ଏଇଠି ଶୋଇଛି ଆଉ
ଶୋଇଚ? ଖାଇବା ପିଇବା ସଇଲାଣି ତାହେଲେ?
ନାଇଁ ସଂଧ୍ୟା ବେଳକୁ ଯିବି ଜଳଖିଆ କରିବି ଆଉ
ଓ ହୋ ସନ୍ଧ୍ୟାବେଳେ ଜଳିଖିଆ? ରଜା ଜୀବନ ଆଉ
ହଁ। ଆଉ ତମର?
କଣ କରୁ। ନା ମ ସେମିତି ନାହିଁ। ମୁଁ କହିଲି ଆଉ ଗୋଟେ ଭଲ ପ୍ରଶ୍ନଟେ ତମକୁ ପଚାରିଥାନ୍ତି ବୁଝିଲ?
ହଁ।
ମୁଁ କହିଲି ଏଥିରୁ ଆମର ଯୋଉ ସି ଏତେ ଚୋରି ହେଇଗଲା। କେମିତି କଣ ମାନେ ତା କେମିତି କଣ ହେଇଥିଲା। ମୁଁ ଟିକେ ଜାଣିବାକୁ ଚାହୁଁଛି ଏବିଷୟରେ
ହ୍ୟାଲୋ କହୁନା?
କିନ୍ତୁ ସୀତା ଚୋରି ହେଇଥିଲା।
ହଁ।
ସେଟା କେମିତି କଣ ତାହଲେ ସେଇ ସିତା କେମିତି ହରଣ ହେଇଥିଲା ସେଇଠୁ ମୁଁ ଜାଣିବାକୁ ଚାହୁଁଛି। ହଁ। କୁହ?
ଯୋଉ ଦଶରଥଙ୍କ ପୁଅ ହଉଛି କିଏ?
ରାମଚନ୍ଦ୍ର।
ରାମଚନ୍ଦ୍ର।
ଆଜ୍ଞା!।
ମାନେ ଚାହୁଁ ଥିଲେ କି ସେ ରାମଚନ୍ଦ୍ର
ଆଜ୍ଞା!।
ରାମଚନ୍ଦ୍ର ଆ ଯାଇଥାନ୍ତେ। ଯେତେବେଳେ ଇଏ କିଏ ଆମ ମନ୍ଥରା
ଆଜ୍ଞା!।
ଯେତେବେଳେ ଜାଣିଲେକି ରାମଚନ୍ଦ୍ର ରାଜା ହେଇଯିବେ ତାଙ୍କ ମନରେ କଣ ଗୋଟେ
ହଁ।
ମନୋଭାବ ଆସିଲା। ନାଇଁ ମୋ ପୁଅ ଭରତ ରାଜା ହେଇ ତାଛଡା ଇଏ କଣ କହୁଛନ୍ତି ନା ହଁ ରାଜା କୁ ରାମକୁ ରାଜା କରିଦେବେ।
ହଁ।
ସେଠୁ ଏମିତି ମନ୍ଥରା ଶୁଣିଲା ଏ କଥା। ମନ୍ଥରା ଶୁଣିକି ସେଠୁ ତାଙ୍କ ଭିତରେ ସେ ଖଟିଆ ଗଳ ଲଗେଇଲା। ସେଇଠୁ ଭରତ ହେଲା ରାଜା। ସେଠୁ ମନ୍ଥରା କହିଲା କି ରାମକୁ ପଠେଇ ଦିଅ ଚଉଦ ବର୍ଷ ବନବାସ ବନବାସ ତା ପୂର୍ବରୁ କଣ ହେଇଛି ନା ଗୋଟେ ଧନୁ ଗୋଟେ ଶିବଙ୍କର ଗୋଟେ ହେଇଥିଲା।
ଆଜ୍ଞା!।
ସେଠି ରାବଣ ସୀତାକୁ ଦେଖିଥିଲେ।
ଆଜ୍ଞା!।
ସେଠୁ ସିଏ ସେ ଧନୁ ରାବଣ ଉଠେଇ ପାଇଲେ ନାହିଁ।
ଆଜ୍ଞା!।
ରାମ ଉଠେଇଲେ ରାମ ସେଠୁ ବିବାହ କଲେ।
ଆଜ୍ଞା! ଆଜ୍ଞା! ଆଜ୍ଞା!।
ତାପରେ ରାମ ଗଲେ ବନବାସ। ବନବାସ ଯେତେବେଳ ଗଲେ ସେଠୁ ରାବଣକୁ ଖବର ମିଳିଗଲା। କି ରାମ ଅଛି ବନ ବା
ହଁ
ଖସ ରେ
ଆଜ୍ଞା ଆଜ୍ଞା ଆଜ୍ଞା
ଆମ ସେଟା ମଧ୍ୟ ଦେଖିବା ଟିକେ ସୁନ୍ଦର।
ଆଜ୍ଞା
ରାବଣ କଣ କଲା ଆଉ ଛଳରେ ସେଇଠୁ ଋଷି ବେଶରେ ଆସ କି ତାଙ୍କୁ ଭିକ୍ଷା ମାଗ ଇଆ ଇଏରେ ତାକୁ ହରଣ କଲେ ଆଉ କି ଲଖଣ କହିଥିଲା କି ଏଗାର ଲଖଣରେଖା ଟପିକି ଯିବନି ସିଏ ତ ଗୋଟେ ଜିଏ ହେଇଥାଉ ସିଏ ଲଖଣ ରେଖା ଟପିକିଗଲାଠୁ ରାବଣ ତାଙ୍କୁ ହରଣ କଲା।
ଆଜ୍ଞା
ହଁ ତାପରେ ଆଉ କଣ ପଚାର?
ମୋ କହିବା କଥା ଶୁଣନ୍ତୁ ଯୋଉ ଲକ୍ଷ୍ମଣ ରେଖା ସେ ଲକ୍ଷ୍ମଣ ଟାଣିକି ଯାଇଥିଲା ସିଏ କୌଣସି ଲକ୍ଷ୍ମଣ ରେଖାରେ ତାଙ୍କୁ ସୀତାଙ୍କ ମାତାଙ୍କୁ କହିକି ଯାଇଥିଲା କି ଲକ୍ଷ୍ମଣରେଖାକୁ ବାହାରିକି ଯିବନି ବୋଲି
ସେ କହିଥିଲେ ଯେ ଯେମିତି ଏତେ ପରିସ୍ଥିତିରେ ଆସୁ କି ଲକ୍ଷ୍ମଣରେଖା ତମେ ଟପିବନି।
ହଁ ହଁ କିନ୍ତୁ ସିଏ ସିଏ ଗଲେ କାହିଁକି ସେ
ସେ ଦେଖିଲେ ଋଷା-ଋଷା -ଋଷା ଲୋକ ଅଭିଶାପ ଦେବେ ଙ୍କ କରିବେ।
ଆଜ୍ଞା ଆଜ୍ଞା
ସେଥିପାଇଁ ସିଏ ଡରିକି ଗଲେଭାରି ଭିକ୍ଷା ଦବାକୁ ସିଏ ଆଉ ଜାଣି ନାହାନ୍ତି ଏମା ରାବଣ ରାବଣ ରାବଣ ଛଦ୍ମ ବେଶ ନେଇ ଜାଇଛି। ସେଇଠୁ ରାବଣ ସେଇଠୁ ତାଙ୍କୁ ହରଣ କରିଦେଲା।
ଆଜ୍ଞା ଓ ହରଣ ସେଥିପାଇଁ ତା ଆଜ୍ଞା ଆଜ୍ଞା ଗୋଟେ ଶୁଣନ୍ତୁ ଯେ ଯେତେବେଳେ ଆମର ହନୁମାନ ଯେତେ ସରି ରାବଣ ଯେତେବେଳେ ସୀତାଙ୍କୁ ଚୋରି କରିକି ନେଲା ବୁଝିପାଇଲେ ସେତେବେଳେ ସିଏ ନେଇକି ତାଙ୍କୁ ଅଶୋକ ବାଟିକା ରେ ରଖିଥିଲା ବୁଝିପାଇଲେ ଅଶୋକ ବା ତାକୁ ଯୋଉ ରଖିଥିଲା ତାଙ୍କୁ ଗୋଟେ ରକ୍ଷାଶୁଣି ଜଗୁଥିଲା ତାକୁ ଜାଣିଛନ୍ତି ସେ ରକ୍ଷାଶୁଣି ନା କଣ?
ନାଁ ମାନ ପଡୁନି କିନ୍ତୁ ସେ ରାକ୍ଷାସୁଣୀ ତାଙ୍କୁ ଭୋଉତ୍ ସାହାଯ୍ୟ କରେ।
ହଁ ସିଏ କିଏ ହଉଛନ୍ତି ଜାଣିଛ ସିଏ ହଉଛନ୍ତି ବିଭୀଷଣ ର ଝିଅ। ତ୍ରିଜଟା ବୁଝିପାଇଲେ। ତ୍ରିଜଟା। ସେ ତ୍ରିଜଟା ଯେତେବେଳେ ତାଙ୍କୁ ରଖୁଥିଲେ ସେଇ ସମୟରେ କଣ ନା ହନୁମାନ ଯାଇଥିଲେ କୋଉଠି କି ଲଙ୍କା କୁ ବୁଝିପାଇଲେ ଲ ଲଙ୍କା କୁ ଯେତେବେଳେ ହନୁମାନ ଯାଇଥିଲେ ସିଏ ତତେବେଳେ ତାଙ୍କ ସେଇଠୁ ଲଙ୍କା କୁ ଯେତେବେଲେ ପହଞ୍ଚିଲେ ସିଏ ସେଇଠୁ ରାବଣ କହୀଲେ ବାନର ନାଙ୍ଗୁଡ଼ରେ ନିଆଁ ଲଗେଇ ଦିଅ ଯେତେବେଳେ ତାଙ୍କ ନଙ୍ଗୁଡ଼ାରେ ସେ ନିଆଁ ଲଗେଇ ଦେଇଥିଲେ ସେ ସମୟରେ ରାବଣ ରାଆ ହନୁମାନ କଣ କଲେ ନା ଲଙ୍କାରେ ବୁଲିକି ନିଆଁ ନଗେଇଦେଲେ କିନ୍ତୁ ଯେତେବେ ଲଙ୍କାରେ ବୁଲି ନିଆଁ ଲଗେଇଲେ ସେତେବେ ଲଙ୍କାରେ ନିଆଁ ଲାଗିଲାନାହିଁ। ନିଆଁ ଯଦି ନ ଲାଗିଲା ସେ କଣ ଦେଖିଲେ ଗୋଟେ କୁଟିର ଭିତରେ ଜଣେ କିଏ ବସିଛି।
ବସିଛି ହଁ
ସିଏ ସେଠୁ କଣ କଲେ ନା ସେତେବେଳେ ଙ୍କ କଲା ସେତେଳେ ଯାଇ ତାଙ୍କୁ ଙ୍କ କଇଲେ କହିଲେ ଉଦ୍ଧାର କଲେ ସିଏ କହିଲେ ତମେ କିଏ ସିଏ କହିଲେ ମୁଁ ହଉଛି ଶନି। ସିଏ କହିଲେ ରାବଣ ତମକୁ କାହିଁକି ଏଠିି ଅଣି ରଖିଛି ସେତିକି ବେଳେ ଶନିଦେବ ତା ରମ୍ ହନୁମାନଙ୍କୁ କହିଲେ କହିଲେ ସନି କୋପର ପକେଇଦେବି ମୁଁ ତାଙ୍କ ଲଙ୍କା ଉପରେ କୋପୋ ପକେଇଦେବି ବୋଲି ସିଏ ମୋତେ ଆସି କଣ ବନ୍ଦୀ ରଖିଛନ୍ତି। ଯାହା ଫଳରେ ଶନି କୋପ ତାଙ୍କୁ ପଡୁନି ଯେତବେଳେ ହନୁମାନ ଉଦ୍ଧାର କରିକି ଆଇଲେ ହନୁମାନ ଉଦ୍ଧାର କରିସାରିଲା ପରେ ଶନି ତାଙ୍କୁ କହିଲେ କହିଲେ ମୁଁ ଏବେ ତାଙ୍କଠୁ କୋପ ଦୃଷ୍ଟି ପକଉଛି ତମେ ଏବେ ନିଆ ଲଗେଇ ପାରିବ। କାହିଁନା ଯେ ପର୍ଯ୍ୟନ୍ତ ଶନି ର କୋପ ଦୁ ନ ପଡିଛି ସିଏ କଣ କ ନା ସେଥିପାଇଁ ନିଆଁ ଲାଗିିନଥିଲା ସିଏ କଣ କଲେ ନା ସନି ତାଙ୍କ କୋପ ଦୃଷ୍ଟି ପକେଇଲେ ଯାହା ଫଳରେ ଲଙ୍କାରେ ନିଆଁ ଲଗେଇ ପାଇଲେ। ସେହି ସମୟରେ ଶନି ରା ହନୁମାନ ଗୋଟେ ବର ଦେଇଥିଲେ ସେ ବର କଣ ନା ଯେ ସେତେବେଳେ କୌଣସି ମନୁଷ୍ୟ ଉପରେ ସନିଦଶା ପଡ଼େ ବୁଝିପାରିଲେ, ଆପଣ ଏଟା ଶୁଣିଥିବେ ବୋଧେ ଶନି ଦଶା ଯେତ ଗୋଟେ ମଣିଷ ଉପରେ ପଡ଼େ ଶନି ଲୋକମାନେ କଣ କରନ ହନୁମାନ ଚାଳିଶା ପଡନ୍ତି ହନୁମାନ ମନ୍ଦିର ଯାଆନ୍ତି। କାହିଁକି ନା ଶନି ତାଙ୍କୁ ସେଇଠି ବର ଦେଇଥିଲେ, ଯେତବେଳେ ତମ ମୋ ଦଶା କାହା ଉପରେ ପଡ଼ିବ ତମ ପାଖକୁ ଯିଏ ଯିବ ଯିଏ ମନୁଷ୍ୟ ଯି ତମ ପାଖକୁ ଯିବ ତାର ଦଶା ଟା ମୁଁ କମେଇ ଦେବି ତା ଫଳ ଆମେ କଣ ଶିଖିଲେ? ଯା ଫଳ ଆମେ କଣ ସିଖିପାଇଲେ ଆଜ୍ଞା।
ଶବାର ଦିନ ହନୁମାନଙ୍କୁ ରାଶି ତେଲ ଲଗେଇ ଆଜି ଶନିବାର
ଆଜ୍ଞା
ହଁ ହଁ ଏଇଟା ବି କହିଥିଲେ।
ହଁ
ହଁ ହଁ ହଁ ଆଜ୍ଞା ମୁଁ ଏଇଟା ଜାଣିନଥିଲି, ମୁଁ ଖାଲି ଏତିକି ଜାଣିଥିଲି ଯେ ସେ କେବଳ ଆଜ୍ଞା
ସେଟେ ହନୁମାନ ଛୋଟ ଥିଲେ
ହନୁମାନ ଯେତେବେଳେ ଛୋଟ ଥିଲେ ସେ ସୂର୍ଯ୍ୟକୁ ତାଙ୍କୁ ବହୁତ ଜୋର ଭୋକ ଲାଗୁଥିଲା ଯାହାଫଳରେ ସେ କଣ କରି ଥିଲେ ନା ଆମର ସୂର୍ଯ୍ୟଙ୍କୁ ଗୋଟେ ଫଳ ଭିକି ଭାବିକିନା ତମ ଖାଇବାକୁ ଯାଉଥିଲେ, ସେ କଣ ହେଲା ସେତିକି ବେଳେ ବ ମାନେ ଟୋଟାଲି ଆମର ଆକାଶମାର୍ଗ ଯେତିକ ସବୁ ସବୁ ମାନେ ଠାକୁର ସବୁ ଥିଲେ ସି କଁ କଲେନା ଦେବତା ମାନେ ସି କଁ କଲେନା କହିଲେ କି ଇଏ ଯେହେତୁ ସୂର୍ଯ୍ୟକୁ ଗିଳିଛି ମହା ମାନେ ସୂର୍ଯ୍ୟ ହେଉଛନ୍ତି ମହା। ଇଏ ହଉଛନ୍ତି ତାଙ୍କର ଯେହେତୁ ତାଙ୍କର ଦିବାସୀ ସେଇ ନାଇ ତାଙ୍କୁ କୁହାଯାଏ କଣ? ହନୁମାନଙ୍କୁ କୁହାଯାଏ ମହାବୀର ବୁଝିପାରିଲେ, ସେଥିପାଇଁ ହନୁମାନଙ୍କୁ ମହାବୀର କୁହାଯାଏ। ଯ ମୋର ଆଉ ଗୋଟେ କଥା ଯୋଉ ଶିବ ମନ୍ଦିର ଆମେ ଯାଉଛେ ଶିବ ମନ୍ଦିର ଯେଉ ଯାଉଛେ, ଆ ଶିବଙ୍କ ପାଖରେ ଯୋଉ ରହୁ କେ ନନ୍ଦି ସିଏ କଣ ନନ୍ଦି ଯୋଉ କହନ୍ତି ସେ ନନ୍ଦିଙ୍କ କାନରେ କହିଲୁ ଶିବଙ୍କୁ ପାଇଛୁ ଆ ବିଷୟରେ କଣ?
ହଁ ହଁ ସେ ଠିକ୍ ସେ ବା ଶିବ ଦାନକୁ ବରଦାନ ଦେଇଥିଲେ। ମୁଁ ଭକ୍ତ ଯିଏ ପହଞ୍ଚୁ ନ ପହଞ୍ଚୁ ନନ୍ଦୀକାନରେ ଯଏ ବି କିଛି କଥା କହିଲା ସେ ମୋ ଯାଇ ପହଞ୍ଚି ପାରିବ। ଯଉ କୌଣସି କଥା ହଉ
ଆଜ୍ଞା
ପହଞ୍ଚିବ ସେ ବରଟେ ଦେଇଥିଲେ ସେ ଶିବ ଦେଇଥିଲେ ନନ୍ଦୀ କି।
ନନ୍ଦୀ ଆଜ୍ଞା।
ହଁ
ନନ୍ଦୀ କି ବରଟା ତ ଶିବ ଦେଇଥିଲେ। ହେଲୋ
ନାଇଁ ନନ୍ଦୀ ସବୁବଳେ ମନ୍ଦିର ଆଗରେ ଶିବ ସାମ୍ନାରେ ଦିନରେ ବସନ୍ତି।
ହଁ। ତାହେଲେ ନନ୍ଦିକି ଏ ବରଟା ଶିବ ଦେଇଥିଲେ ଯେ ମତେ ଯିଏ ତମୁକୁ ମୋ ହଁ ହଁ ଆଉ ଗୋଟେ କଥା ଶିବଙ୍କ ମନ୍ଦିର ସାମ୍ନାରେ ଦି ଜଣ ଠିଆ ହେଇଥାନ୍ତି, ଯୋଉ ଶିବ ମନ୍ଦି ଯେକୌଣସି ଶିବ ମନ୍ଦିର ଆପଣ ଯାଆନ୍ତୁ, ସେ ଶିବ ମନ୍ଦିର ଆଗେରେ ଦି ଜଣ ଠିଆ ହୋଇଚନ୍ତି ତାଙ୍କୁ ଜାଣିଛନ୍ତି ସିଏ କିଏ? ସିଏ ହଉଚନ୍ତି ଜୟା ବିଜୟା, ଜୟା ବିଜୟା। ଶିବଙ୍କ ମନ୍ଦିରରେ ଦେଖିବେ ଦିଟା ଅସୁର ଠିଆ ହୋଇଥିବେ ସେ ହଉଛନ୍ତି ଜୟା ବିଜୟା, ସେ ଦ୍ୱାପର ଯୁଗରେ କଣ ଥିଲେ? ନା ଆମର ରାବଣ ଆଉ କୁମ୍ଭକର୍ଣ୍ଣ ଥିଲେ, ସେ ବ୍ରହ୍ମାଙ୍କ ଙ୍କର, ଅ ବ୍ରହ୍ମାଙ୍କ ଇଏରେ ଇଏ ଚାଳ କରୁଥିଲେ କଣ ଆମର ଯେମିତି ରହିଚି ଯୋଉ ଯ ବାଟରେ ଯୋଉ ଯିବା ଆସିବା ପାଇଁ ଅଟକାନ୍ତି
ହଁ।
ସେ ଥିଲେ ବୁଝିପାଇଲ? ଯାହାଫଳରେ ସିଏ କଣ କରିଥିଲେ? ତାଙ୍କୁ ଗୋଟେ ଅ ସିଏ ଗୋଟେ ବ୍ରାହ୍ମଣଙ୍କୁ ଗୋଟେ ବ୍ରାହ୍ମଣଙ୍କୁ ଗୋଟେ ଛୋଟ ତ ବ୍ରାହ୍ମଣକୁ ଅଭିଶାପ ଦେଇଥିଲେ, ଯେ କଣ କଲେ ବ୍ରାହ୍ମଣ ତମେ ତମେ କଣ ଆସିବ ଇଏ ସେ ସେଇଠି ତାଙ୍କୁ ସେ ଛୋଟ ବ୍ରାହ୍ମଣ ଯିଏ ଅଭିଶାପ ଦେଇଥିଲେ ଯେ କହିଲେ କି ତମେ ଦି ଜଣ ଭବିଷ୍ୟତ ବା ଦ୍ୱାପର ଯୁଗରେ ରାବଣର କୁମ୍ଭକର୍ଣ୍ଣ ଦି ଭାଇ ହେବ, ଦି ଭାଇ ହେଇ ଜନ୍ମ ନେବ। ନା ତମେ ତୃତୀୟା କାଳ ପର୍ଯ୍ୟନ୍ତ ମୃତ୍ୟୁବରଣରେ ରହିବ। ସିଏ କଣ କରିଥିଲେ? ନା ରବଣ ଆଉ ରାମ ହିସ ସବାରେ ଏ ସରୀ ରାବଣ ଆଉ ଏ କୁମ୍ଭକର୍ଣ୍ଣ ହିସାବରେ ଜ ଜନ୍ମ ନେଇଥିଲେ, ଯାହାଫଳରେ ତାଙ୍କୁ ବି କୁହାହେଇଥିଲା ତମେ ବିଷ୍ଣୁଙ୍କ ହାତୁରୁ ମରିବ। ବିଷ୍ଣୁଙ୍କର ଦ୍ଵିତୀୟ ଅବତାର ହଉଚି କିଏ? ନା ରାମ। ଆଉ ଗୋଟେ କଥା ଯେ ରାମଙ୍କ ସୀ ସୀତା ହେଉଚନ୍ତି ପାର୍ବତୀଙ୍କ ଗୋଟେ ଅଂଶ। ଏଇଟା ଜାଣିଛନ୍ତି?
ହୁଁ ସିଏ ହଉଚି ମା ଲକ୍ଷ୍ମୀ ବା।
ହଁ ମା ଲକ୍ଷ୍ମୀ। ଠିକ କହିଲେ। ମୁଁ ଆଉ ଗୋଟେ ପ୍ରଶ୍ନ ଆପଣଙ୍କୁ ଯୋଉ ଶିବଙ୍କ ମୁଣ୍ଡରେ ଯୋଉ ଯୋଉ ଯୋଉ ଚୂଳଟା ଅଛି ଯୋଉ ଚୂଳଟା। ସେ ଗଙ୍ଗା ଯିବୁ ତାର କଣ କେମିତି କଣ ତା ଇଏଟା? ମାନେ ଗଙ୍ଗା କଣ ପାଇଁ ବହେ ଶିବଙ୍କ ମୁଣ୍ଡରୁ?
ଶିବଙ୍କ ମୁଣ୍ଡରୁ ଗଙ୍ଗା କଣ ପାଇଁ ବହେ ସେ କଥା ତ ମୁଁ କହିପାରିବିନି? କି ମୁ
ଆଜ୍ଞା ହଁ। ଓହୋ ଗଙ୍ଗା କୁ ସେ ହେଇଥିଲେ ସେଥିପାଇଁ ଗଙ୍ଗା ଥାଏ ତାଙ୍କ ମୁଣ୍ଡ ଉପରେ। ଆଜ୍ଞା।
କି ଚନ୍ଦ୍ରମା, ଚନ୍ଦ୍ରମା ଯୋଉ ଶିବ ମୁଣ୍ଡରେ ଯୋଉ ଚନ୍ଦ୍ରମା ଟା ଅଛି ମାନେ ସିଏ କେମିତି କଣ
ନାଇଁ ନାଇଁ ସେଇଟା ଶୁଣ ସେଇଟା ଯେତେବେଳେ ଶିବ ଯେତେବେଳେ ଆମର ଅ କଣ ହଉଥିଲା ନା ଦେବତା ଆଉ ଅସୁର ମାନଙ୍କ ଭିତରେ ଯେଉଁ ଆମର ସେଇଟା କଣ ହଉଥିଲା କି? ଆମର ଦେବତା ଅସୁର ମାନଙ୍କ ଭିତରେ ହେଉନଥିଲା କି ଆମର
ହଁ ସମୁଦ୍ର ମନ୍ଥନ ସେଇ ସମୟରେ ଶିବତ ବିଶପାନ ଟିକେ କହିଥିଲେ ସେ ଯେଉ ଚନ୍ଦ୍ରମା ଥିଲା ସେ ଚନ୍ଦ୍ରମା ଯେଉଁ ଆକାଶରୁ ବୁଝିପାରିଲେ ଚନ୍ଦ୍ରମା ଆକାଶରୁ ପଡ଼ିବା ଫଳରେ କଣ ହେଉଥିଲା ନା ଯେ ପର୍ଯ୍ୟନ୍ତ ଚନ୍ଦ୍ରମା ଆକାଶରୁ ପଡ଼େ ସେ ପର୍ଯ୍ୟନ୍ତ ତୁମେ ସମୁଦ୍ର ମନ୍ଥନ କରିବ କିନ୍ତୁ ଯେତେବେଳେ ଚନ୍ଦ୍ରମା ତ ଯେତେବେଳେ ଶିବ ଆମର ବିଷପାନ କରିସାରିଲେ। ପରେ ସିଏ କଣ କଲେ ନା ଚନ୍ଦ୍ରମାଟାକୁ ଆଣି ତାଙ୍କ ମୁଣ୍ଡରେ ରଖିଲେ ସେଥିପାଇଁ ଅର୍ଦ୍ଧ ଚନ୍ଦ୍ରମା ମାନେ ଅଧା ହେଇଗଲା ଅଧା ଅନ୍ଧାର ଅଧା ଆଲୁଅ। ଯାହାଫଳରେ କଣ ହେଲା ନା ସେଥିପାଇଁ ଚନ୍ଦ୍ର ଶିବଙ୍କ ମୁଣ୍ଡରେ ଥାଏ।
ହଁ।
ବୁଝିପାରିଲେ। ତାପରେ ଏଇଟା ଯୋଉ କହିଲେ ତ ଠିକ କହିଲେ ନନ୍ଦୀ କଥା ଯୋଉ କହେ ନନ୍ଦୀଙ୍କ କାନରେ କହେ ଆଉ ଯେଉଁ ଆମର
ହୁଁ ଏ ତାଙ୍କର କେମିତି ଗଣେଶ ଗଣେଶଙ୍କ ବାହାନ? ବାହାନ କାର୍ତ୍ତିକ ବାହାନ କି ଏସବୁ ମୁଁ ଦେଖି
ଆମର
ଆଜ୍ଞା।
ହଁ ମୁଁ କହିଲି ଗଣେଶକୁ ଆମର ହଁ ହଁ ହଁ।
ଗୋଟେ ଶିବଙ୍କୁରୁ ରାଗି ପଳେଇ ଆାଇଥିଲେ ଗୋଟେ ମୁଖାରେ ରହିକି ସେ ତପସ୍ୟା କରୁଥିଲେ। ମାନେ ସିଏ